ହାଲୋ।
ହାଲୋ। ହଁ, କଣ କରୁଥିଲ? ଯେ ନାଇ ମୁଁ ଶୋଇଥିଲି। ଆପଣ କଣ କରୁଛନ୍ତି ମୁଁ ଏବେ ଶୋଇକି ଉଠିଲି।
ମୋ ବାସାନ ମଜା ଆସିନି। ବାସନ ମଜା ବାଲି କେତେବେଳେ ଆସିବ ତାକୁ ଅପେକ୍ଷା କରିଛି। ସିଏ ଆସିଲେ ଆମ ବାସନ ମଝିରେ। ଆଉ ଘର ଓଲେଇବ ସଫା କରେ। ତାର ଟାଇମି ହେଇଗଲାଣି କିନ୍ତୁ।
ହଁ।
ସିଏ ଏବେ ଆସି ନାହିଁ ମୋ ସେଥିପାଇଁ ମତେ ତାକୁ। ଅପେକ୍ଷା କରିବା ପାଇଁ ପଡିବ। ନାହେଲେ ମୁ ନିଜେ। ଡେରି ହେଲେ ବାସନ ମଜିବାକୁ ପଡିବ। ସେଥିପାଇଁ ମୁଁ ବସି। ଆଉ ତାପରେ ବି ସନ୍ଧ୍ୟା ସମୟ ହେଇଯିବା। ସନ୍ଧ୍ୟା ଆଳତି ଦବା ପାଇଁ ପଡିବ। ଆଉ ଆଉ କଣ ଗୋଟେ। ଆ କହ କହି ଏବେ।
ଆ।
ଏବେ ଆ ଆସିନାହିଁ ସିଏ। ତେଣୁ ମୁଁ। ହଁ ତାକୁ ଅପେକ୍ଷା କରିଛି। ତାପରେ ମୁଁ ସନ୍ଧ୍ୟା ଆଳତି ଦେଇ ସାରିଲା ପରେ। ସନ୍ଧ୍ୟା ଆଳତି ଦେଇ ସାଇ ଲା ପରେ। ଆଉ ରାତ୍ରି ର ଚା ହଁ ପି ଚା ଟିକେ କରିବି ତାପରେ। ବିସ୍କୁଟ ଚା ବିସ୍କୁଟ ଖାଏ କି ଚା ପା ରଟି ଖାଇ। ରାତ୍ରି ପାଇଁ ଆଜି ଆମେ ବିରି ବାଟିଚୁ ବିରି ପିଠା ଚକୁଳି କରିବୁ ଚକୁଳି କରି ଖାଇବୁ ତମେ କଣ କରୁଥିଲୁ କି।
ଆପଣ କୋଉ ଦିନ ବିରି ପିଠା ନ ବାଟୁଚନ୍ତି ଆପଣ ଦିନେ ତ ଅଟାର ରୁ ଟି କରିବା ଆବଶ୍ୟକ ସବୁଦିନ କଣ ଗୋଟେ ବିରି ପିଠା।
ଆମେ ତ କାଲି ପୂର୍ବ ଆଜିର ପୂର୍ବ ଦିନ କାଲି ଗଲା କାଲି ଅଟା ରୁଟି କରିଛି ଆଜି ବିରି ଟିକେ ବାଟି ଦେଲୁ କାରଣ ଆମ ବେଳେ ବେଳେ ମୋର ଦେହ ଟିକେ ଅସୁସ୍ଥ ହେଇଯାଇଛି। ହାତ ଗୁଡ଼ିକ ଦରଜ ହୋଉଛି। ବାପୁଲି ସେଥିପାଇଁ, ମୁଁ ଅଟା ଚକଟିବା ପାଇଁ ବହୁତ କଷ୍ଟ ଲାଗୁଛି। ଏଣୁ କରି ମୁଁ ଆଉ ଅଟା ଚକଟି ପାରୁନି ସେଥିପାଇଁ ଅଳ୍ପ ବିରି ବତୁରେଇ ଦେଇଛି। ଚାଉଳ ଚୁନା କରି ରଖୁଛି ସେ ଚାଉଳ ଚୁନା କୂ ଗୋଳେଇବି। ପିଠା କରିଦଉଛି ବେଳେ ବେଳେ ପିଠା ହଉଛି ବେଳେ ବେଳେ ରୁଟି କରୁଛି। ଆମେ ଆଜି ପିଠା କରିକି ଖାଇବୁ ସମସ୍ତେ ଆଉ।
ଆପଣଙ୍କ ହାତ ଯଦି ଦରଜ ହଉଛି ତାହେଲେ ଆପଣ ଆଉ କାହାକୁ ଚକଟିବାକୁ ଦଉନାହାନ୍ତି। ଅଲଗା କାମ ଯେମିତି ବେଲିବା, ସେକିବା ଆପଣ କରୁନାହାନ୍ତି।
ହଁ ମୁଁ ମୋର ଝିଅକୁ ଦଉଚି ଚକଡୁଚି, ଏଁ-ଏଁ-ଏଁ। ରୁଟି ଅଟା ଚକଡୁଛି ସିଏ ବି ରୁଟି ସେକୁଛି। ତଥାପି ବେଲିବା କାମ ଟା ମୁଁ କରୁଛି ଯେତବେଳେ ହାତଟି ଦରଜ ଅଛି।
ସେଥିପାଇଁ ବେଡ୍ ଦନେ ଦିନେ ରୁଟିକୁ ପ୍ରାୟ ସମୟ ରୁଟି କରୁଛି ପ୍ରାୟ ସମ ରୁଟି କରିଛି। ଅଁ ମୁଁ ଆଉ ମାସକ ତିରିଶ ଦିନ ହେଲେ, ପନ୍ଦର ଦିନେ ରୁଟି, ପନ୍ଦର ଦିନେ ପିଠା ଏମିତି ଚାଲିଛି ଆଉ। ଆମ ଝିଅର ବାବା ପିଠା ଖାଇବା ପାଇଁ ବହୁତ୍ ଭଲ ପାଆନ୍ତି। ତେଣୁ କରି ପ୍ରାୟ ସମୟ ସେଥିପାଇଁ ମୁଁ ପିଠା କରୁଛି। ଝିଅ ବି ମୋର ପିଠା ଖାଏ।
ପିଠା ସାଙ୍ଗରେ ଆପଣ କିଛି ତରକାରୀ କଣ ପାଇଁ କରୁନାହାନ୍ତି? ଖାଲି ପିଠା କିଏ ଖାଇବ?
କଣ ତମ୍ ତମେ ଆମ ଘରକୁ ବେଳେ ବେଳେ ଆସ ଦେଖିବ କେତେ ବଢ଼ିଆ ବଢ଼ିଆ ତରକାରୀ ହଉଛି। ଆଜି ପିଠା ସାଙ୍ଗରେ ମୋ ଝିଅ ଗୋଟିଏ ପନିର୍ ର ତରକାରୀ କରିବ। ଆଉ ତମେ ଆସିବ ଯଦି ସେଇଥିରୁ ଖାଇବ ବଢ଼ିଆ ଲାଗିବ। ଆଉ ତାର ପନିର୍ ତରକାରୀ ତମେ ଖାଇଲେ ତମେ ଘରେ ଯାଇକି ପ୍ରସ୍ତୁତ କରିବ। କରିକି ତମ ପରିବାର ବର୍ଗଙ୍କୁ ଖୁଆଇବ। ଆଉ ସେଇ, ସେଇଟା ଗୋଟେ ତମୋ, ତୋହ, ତତ୍ ତମେ କୁହ କଣ ତମେ ଏଇନେ ଖାଇବ? କି କୁଆଡ଼େ ଯିବ? କୁହ।
ନାହିଁ ମୁଁ କୁଆଡ଼େ ଯିବାକୁ ବାହାରୁନି କିନ୍ତୁ ଆମର ଏଠି ବର୍ଷା ଆରମ୍ଭ ହୋଇଯାଇଛି ବର୍ଷା ବର୍ଷା ଦିନ ଜୁନ ମାସ ଚଉଦ ତାରିଖରୁ ଆରମ୍ଭ ହୋଇଗଲାଣି ସେହି ଦିନଠୁ ଟିକେ ଟିକେ ବର୍ଷା ହେଉଛି। କିନ୍ତୁ ଗରମରେ କୌଣସି ବି ବଦଳ ବଦଳି ଆସୁନି। ଆପଣ ବୋଧେ ଗୋଟିଏ କୁକୁର ରଖିଛନ୍ତି ସିଏ କେତେ ଭୁକୁଛି।
ହଁ ହଁ ଗୋଟିଏ କୁକୁର ଆଗରେ ଶୋଇଛି ସେଥିପାଇଁ ଆଉ ଗୋଟିଏ କୁକୁର ଭୁକୁଛି ଯେ ଯେତେ ମନା କଲେ ବି ସେ ଭୋ ଭୋ ହଉଛି। କଣ କରିବି ତାକୁ ବି ମନା କରୁକି ହଉଛି। ଭ ଭ ଭକ ଭୁକି ବାରେ ଲାଗଛି। ହଁ।
ହଉ ତାହେଲେ ଆପଣ ଆଜି କେମିତି ପ
ପନିର ତରକାରୀ କରିବେ ତାହାର ଦୟାକରି ଟିକେ ଉତ୍ତର ଦିଅନ୍ତୁ। ଆପଣ ପନିର କୁ ଫାଷ୍ଟ କାଟିବେ ପ୍ରଥମେ ଆପଣ ପନିର କୁ କାଟିଦେବେ
ହଁ।
କାଟିକି ପନିରକୁ ଆପଣ ଗୋଟିଏ କଢ଼େଇ ନେଇ ତେଲରେ ଗରମ କରିବେ।
ସେଇ ଗରମ ତେଲରେ ତାପରେ ଆପଣ ପନିର କୁ ପକାଇ ଦେବେ। ପନିର କୁ ମାଟିଆ ରଙ୍ଗ ଟିକେ ଟିକେ ହେଇଗଲେ ତାପରେ ଆପଣ ପନିର କୁ ବାହାର କରି ଆଣିବେ। ଆପଣ ପନିର କୁ ବାହାର କରି ସାରିଲା ପରେ କଣ କରିବେ?
ବା ପନିରକୁୁ ବାହାର କରି ସାରିଲା ପରେ। ଅଦା, ରସୁଣ ପିଆଜ ପେଷ୍ଟ କରିଥିବେ ତାକୁ ଅଦା, ରସୁଣ, ପିଆଜ ଯଦି ଆପଣ ଏତେ କାମ କରି ସାରିଲେଣି ତେଣୁ କରି କରି କହିଲେଣି ଆଉ ତାପରେ କଣ କରିବେ? ଅଦା, ରସୁଣ, ପିଆଜ ସବୁ କାଟିଦେବେ। ଟମାଟୋ ତାକୁ ସେଇ ଯୋଉ ତେଲ ବଳିଥିବ ତେଜପତ୍ର, ନାଲଚିନି ସେଠି ଭାଜିଦେବେ। ସେଇ ଭଜା କୁ ଗୋଟିଏ ଜାଗାକୁ କାଢି ଥଣ୍ଡା କରିଦେବେ। ନାହି ସ ସଇିଲା ପରେ ତାକୁ ତମେ କଣ କରିବ? ଶିଳ, କି ଫେସଣା ରେ ବାଟି ଦବ। ଫେସଣା ରେ ବାଟି ଦେଇ କି ପନିର କି ତମେ ଭାଜି ଦେଇଛ। ଇସତ ଲାଲ ରଙ୍ଗ କରିବ। ମାଟିଆ ରଙ୍ଗ କରିବନି ମା ମାଟିଆ ରଙ୍ଗ ହେଇଗଲେ ପନିରଟି କଡା ହବ। କଡା ହେଇଯିବ। ଇସତ ଲାଲ ରଙ୍ଗ କଲେ ପନିର ଟି ଭଲ ଦେଖାଯିବ। ତାପରେ କଣ କରିବ? ସେହି ଟେଷ୍ଟ ଟା କଣ ଟେଷ୍ଟ ଆମେ କରିଥିବ ଯେଉଁ ବଟଣଟା ଫୁଟଣ ରେ ଜିରା ପକେଇକି। ତେଜ ପତ୍ର ପକେଇକିରି ତେଲରେ ପକେଇଦବ ତାକୁ ଭଲ ଭାବରେ କଷିଦବ ସେଥିରେ ଜୀରା ଗୁଣ୍ଡ
ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା। ହଁ ଆଉ ତ କୌଣସି ଯଦି କରି ମସଲା ଥିବ ସେଥିରୁ ଅଳ୍ପ କିଛି ମାତ୍ରାରେ ପକେଇବ। ପକେଇକି ଭଲ ଭାବରେ କଷି କାଶ୍ମୀରୀ ନା ଲାଲି ଲଙ୍କା ପାଉଡର ଟିକେ ପକେଇ ଦବ ରଙ୍ଗ ହବା ପାଇଁ। ତାପରେ ପନିର କି ପକେଇବ। ତମେ କଣ କରିଥିବ କାଜୁ ବଟା ଟିକେ ରଖି ଥିବ, କାଜୁ ଆଉ ତମେ ଯଦି ରଖିଥିବ ଚାରୁ ମଗଜ ମଞ୍ଜି ସେଥିରୁ ବି ବାଟିକି ର ତ ମିଶେଇକି ବାଟିବ ଯେ ବଢିଆ ଟେଷ୍ଟ ଲାଗିବ। ତା ଉପରେ ପକେଇଦବ। କେରେଇ ଡାଲଚିନି, ଗୁଜୁରାତି ଗୁଣ୍ଡ ଟିକେ ଛିଞ୍ଚିଦିଅ। ଛିଞ୍ଚି ଦେଇକି ଧନିଆ ପତର, ତ ଆପଣଙ୍କ ପରିବାରେ ତମ ପରିବାର ର ପ ପରିବା ପତ୍ର ଯିଏ ଆଣିୁଥିବେ, ସେ ତ ଧନିଆ ପତ୍ର ଆଣିୁଥିବେ। ଧନିଆ ପତ୍ରକୁ ଚୁନ୍ ଚୁନ୍ କରି ଟି, ତା ଉପରେ ପକେଇ ଘରର ଯେତେକ ସଦସ୍ୟ ଅଛନ୍ତି।
ହଁ ଆପଣ ଗୋଟିଏ ସ୍ଵାଦିଷ୍ଟ ଖାଇବା କହିଲେ, କିନ୍ତୁ ମୋତେ ପିଠା ସାଙ୍ଗରେ ପନିର୍ ଖାଇବାକୁ ଇଚ୍ଛା ନାହିଁ।
ଆଉ, ତମେତ ସିନା ଖାଇବନି, ଘରର ଅନ୍ୟମାନେ କଣ ଖାଇ ଖାଇବେ?
ତାଙ୍କୁ ବି ଭଲ ଲାଗେ, ଲାଗିପାରେ। ପତଳା ଚକୁଳି ପନିର ତରକାରୀ।
ସେଇଟା ଆପଣଙ୍କ ଘରର ଲୋକମାନେ ଜାଣିଥିବେ। ଆମ ଘରର ବାହାରକୁ ଆସିଲେ, ବଜାର ଆଡୁ ଭଲ ସ୍ଵାଦିଷ୍ଟ ଭୋଜନର ସୁଗନ୍ଧ ଆସୁଛି।
ହୁଁ।
ସେଇ ଗୁଡିକ କିଣି ଆଣି ଖାଇଲେ ଠିକ ହେବ।
ସେଗୁଡିକ କିଣି ଆଣି ଖାଇଲେ ତମ ଦେହଟି ଭାରି ଖରାପ ହବ। ସେଥିପାଇଁ, ବଜାରର ଜିନିଷ କିଛି କିଣିକି ନ ଖାଇ ନିଜେ ଘରେ ପ୍ରସ୍ତୁତ କରି ଖାଇବା ଉଚିତ୍, ମୁଁ ଯେଉଁ ପ୍ରଣାଳୀ ବତେଇଲି ଆଜି ତମେ ସେଇ ପ୍ରଣାଳୀଟି ତିଆରି କରିବ। ତିଆରି କରି ଘରର ଲୋକମାନଙ୍କୁ ଖାଇବାକୁ ଦେବେ। ସେମାନେ ଅତି ଖୁସି ହୋଇ ତୁମକୁ ଆଶୀର୍ବାଦ କରିବେ। ଜାଣିବେ ଯେ, ତମେ ରୋଷେଇରେ ନମ୍ବ ମାନେ ଏକ ନମ୍ବରରେ ଅଛ ବୋଲି।
ଆପଣ କିଛି ବି ଇଆଡୁ ସିଆଡୁ କୁହନ୍ତୁ ନାହିଁ ମନ ଇଚ୍ଛା।
ନାଇଁ, ମୁଁ ତ ରୋଷେଇ ବିଷୟରେ କହୁଛି।
ହଉ ତାହେଲେ ମୁଁ ଏବେ ଫୋନ୍ ଟିକୁ ରଖିବାକୁ ଯାଉଛି। ନା ଆପଣ ଆଉ କିଛି କହିପାରିବେ ଯଦି
ହଁ ତାହେଲେ ଆପଣ, ତମେ ବାହାରର ଜିନିଷ ସବୁ କିଣି ଖାଇବ ବୋଲି ମନରେ ଭାବନା କରିଛ, ତାହେଲେ ତ କିଣିକି ଆଣ ଖାଅ। ଆଉ ଆମେ ତମ ପାଖରେ ଅଛୁ ଯଦି ଆମକୁ ଡାକିବ, ତାହେଲେ ଆମେ ବି ତମ ସହିତ ସାମିଲ ହବୁ, ହଉ।
ତମେ ଫୋନଟିକୁ ର
ହଁ।